ହୁଁ, ଉଁ, କଣ କରୁଚ?
ଏଇବା ଏଇଠି ବଇଛି ଆଉ। ତମେ?
ଚା' କରୁଛି। ତମର ସାଉଣ୍ଡ ହଉଛି, ଦୁରେଇକି ଆସ।
ହେଲା।
ହୁଁ।
ମୁଁ ତ ଧଇଚି ସେପଟେ, ଲାଇଟ୍ କୋଉଠି ପଡୁଚି?
ନାଇଁତ।
ବୋଉ ଯଉ କଣ କହିଲ, ତାର ରୁ ନିଆଁ।
ପଡୁଚି!
ହଁ, କୋଉଠି ବାହାରେ କୋଉଠି ପଡୁଚି। ବିଉଟି ଆଉ ଲଭ୍ଲି କିନା ଆଇଥିଲେ। ସେ ଏହିକିଣା ଫେରିକି ଆସିଲେ, ଗଜ ହଁ, ବା ନାଳବନ୍ଧରେ କାଳେ ତା, ଯୋ ନିଆଁ ପୁରା ଗଦା ହଉଛି କାଳେ!
ଇଲୋ କୋଇଠି ଲୋ ଏ ଯଉ ୟାଙ୍କର ଯୋଇଠି ହୁକ ପକେଇଛନ୍ତି ବୋଧେ ସେ ସେଇଠି
ହଁ ସେଇଠି ସେ ଯାଇଥିଲେ ବା ପୋଲ ଯାକେ ଫେରିକି ପଳେଇ ଉପରେ ଏରେ ବି ବର୍ଷା ହୋଉଚି।
ହୁଁ ହୁଁ ହଁ ସେଠି ଯୋଉ କାର୍ବୁନ ହୋଉଥିବ ତ। ବର୍ଷା ହୋଉଚି ସେଠି ସେ
ପୁରୁଣିିଆ କାଳ ଗଦା
ହଁ ସେ ବର୍ଷା ହୋଉଚି ବୋଲି ପଡୁଥିବ ଆଉ କଣ କରୁଚ ଖିଆପିଆ କଣ ହେଲା
ଆମର ବା ଆଜି ଭାତ ଡାଲମା ଆଳୁ ଭତ୍ତା। ଆଉ କଣ ଏ ଯୋଉ ଖଟା ଫଟା ଚକଟି ଥିଲେ କଲରା ଆଳୁ ଭଜା। ଆଉ ଶାଗ ଭଜା ଏଇଆ ତମେ କଣ
ଓହୋ। ଆଜି ଚିକଣ ହେଁ। ବର୍ଷାର ଓଦା ହେଇଗଲେ ଆଜି ଇଛା ହେଇଥିଲା। ପାଗ ଭଲ ହେଇଚି ଇଚ୍ଛା ହେଇଥିଲା ଚିକେନ ଖାଇବାକୁ। ହୁଁ ବର୍ଷରେ ଓଦା ହେଇକିନା ହଁ ରେନି କୋଟ ପିନ୍ଧିକି ନା ନି ହେ ଇଛା ହେଇଚି ଆଉ। ଚିକେନ ଖାଇବାକୁ ଆଉ, ହୁଁ ମୋର ଏମିତିରେ କାମ ଥିଲା ବଜାରରେ। ହଁ ଲୋ ତାଙ୍କର ସେଠି କେତେ ଜୋରେ ଜଳୁଚି ସେଠି କେଡେ କିଏ ହଲଉଚି ବା ହେଇ ବର୍ଷା ପକଉଚି କେତେ ନିଶା।
ହଁ ବା ସେଇପା ବିଉଟି
କେତେ ଜୋର୍ ସେ ତାରରୁ ନିଆଁ ବାହାରୁଚି ସେଇଡା କିଏ ସେଇଠି ତାର କାମ କରୁଚି ଦେଖୁନା। ନିଆଁ ଜଳୁଚି କେମତି ଧୂଆଁ ଉଠୁଚି କେତେ ଜୋରେ। ହୁଁ ବର୍ଷା ପକଉଚି ସେଗୁଡା କିଏ ଖେଞ୍ଚୁଚି ନଦୀ ଫଦି ବର୍ଷା ହୋଉଚି ଜଣା ପଡୁନି କେତେ ନିଶା ହୁଁ ଆଁ ସେ କାଢି ଦେଲେ ଢୁକ କହିବ ବର୍ଷା ଛାଡିଲେ ପଳେଇ ଆସିବ।
ନାଇଁ ଲାଗୁ ଏଇ ଯୋଉ ଲାଇଟ୍ ଜିନିଷରେ
ସେ ବା ଛତା ନେଇକି ଆସି ଖେଞ୍ଚୁଚନ୍ତି, ବର୍ଷା ହୋଉଚି କେତେ ଜୋର ଲାଇନ ଜିନିଷରେ ସେ ଖେଞ୍ଚୁଛନ୍ତି। କହିବ ହଁ ନାଇଁ ହୁକ କାଢିଦେଲେ ବୋଲି।
ଓହୋ ସେ ପାଇଁ ଆଇ
କଁ ହେଇ
ମୁଁ କହିଲି ତମ
ହାଲୋ।
ଅଛି ମୁଟେ ତମ ଅନଲାଇନ
ଅନଲାଇନରେ ଯାହା ଥିଲା ଆଜି ଯାଇଥିଲି ଚାନ୍ଦଳ ଖର୍ଚ୍ଚ କରିଦେଇକି ଆଇଚି। ଥିଲା ଦି ହଜାର ଖଣ୍ଡ ଟଙ୍କା ଖର୍ଚ୍ଚ କରିଦେଇକି ଆଇଚି, କଣ ଦରକାର ଥିଲା?
ହଁ ହଁ।
ହାଲୋ।
ହଁ ହଁ ଦରକାର ଥିଲା।
ନାଇଁ ଅନଲାଇନ ରେ ହବ ତିନିଶ ଚାରିଶ ଖନ ତିନିଶ ଖଣ୍ଡ ଟଙ୍କା
ଓହୋ ମୋର ସାତ ଦରକାର ଥିଲା।
ଆଜି ନାଇଁ ମୁଁ ଚାନ୍ଦଳ ଯାଇଥିଲି ଆଜି ଉଠେଇ ଦେଇକିନା କେତେ କଣ ସବୁ କିଣାକିଣି କରିନି। ପଳେଇ ଆସିଲି ଆଉ ହେଲାନି ଆଉ ବିଉଟି ହେଲିଆ ରାତିରେ କଣ ଆଇଥିଲେ ଏବେ।
ତା ଡ୍ରେସ ନେଲାନି। ହାଲୋ। ଅଗ ଅଗଲ ଅଗଲ ତା ଡ୍ରେସ ନେଲାନି ଥୁଆ ହେଇଚି।
ହୁଁ ମାଇଆ
ନାଁ ମ ଏବେ ଦିଇ ଚାରି ଦିନ ତଳେ।
ଓହୋ।
ହମ
ଅଗଲା ଆସିନି।
ହୁଁ ହୁଁ। ହୁଁ ଆ ଶୁଭ ଗୋଡ଼ କଣ ହେଲା?
ପୋଡ଼ି ହେଇଯାଇଥିଲା ସେ ମେଡିସିନ ଟିକେ ଯାଇଥିଲା ସେ ରାତିରେ ଦେଖିବା ପାଇଁ।
ହୁଁ
ହୁଁ।
ମୁଁ ପକେଇଥିଲି।
ନାଇଁ ନାଇଁ
ଆଁ। ଓହୋହ ଓ ଚମ୍ପି ହଉପା ପକେଇଥିଲେ। ତାଙ୍କୁ କହିବ କଦଳୀ ଖାଇକି ପକେଇବ ତମଠୁ ଗୋଡ ତଳକୁ ପଡ଼ି। କଦଳୀ ପକେଇ ଦବ ଚମ୍ପି ଗୋଡ଼ ତଳ କୁ ପଡିକି ଦଦରା ହବ ଆଉ। ଉଁ ଉଁ ମୋ।
ହଁ କଦଳୀକୁ କଉଚି ମୁଁ ଜାଣିକି ପକେଇଥିଲି ଏଶା ଏ କହୁଚି। ରିନା ବୋଉ କଇଲେ ସେ ପଢିଥାନ୍ତା ତା ହଁ ରିନା ବୋଉ କଇଲେ ସେ ପଢିଥାନ୍ତା ତା। ପେଟ ଅଦି ମାଡ ହେଇଥାନ୍ତା କଣ ହେଇଥାନ୍ତା ନା କଣ ହେଇଥାନ୍ତା କିଛି ହେଇ ନଥାନ୍ତା
ହୁଁ କଣ ହେଇ।
ହୁ
ଦିମାକିଆ ଲୋକ। କ ହେଇନି ଯଦି ହେଇଥାନ୍ତା କଣ ହେଇଥାନ୍ତା? ହୁଁ ନା ଯଦି ହେଇଥାନ୍ତା କଣ କରାଯାଇଥାନ୍ତା?
ହଁ।
ହଁ। ଗାଈ ତ ଅଛ ଖାଇଦେଇକି କଦଳିଚୋପା ଗାଈ କୁଣ୍ଡରେ ପକେଇବ ଆଡେସାଡେ କାଇଁ ପକେଇବ।
କେଜାଣି।
ହୁଁ। ଆଉ କଣ।
ନାଇଁ ଆଉ କଣ କୁହ ତମେ କୁହ ନାଇଁ ଯାଇନୁ। ଆମର ଜୁଲାଇ ସାତ ରୁ କ୍ଲାସ ହବ ବୋଲି କୁହାହଉଥିଲା କିନ୍ତୁ ହବନି ବୋଧେ ଏବେ ଯାଇକି ଅଗଷ୍ଟ ମାସକୁ ହବକି କଣ।
ଓହୋ ତମର କେତେଟା ଟାସ୍କ ପୁରା ହେଲାଣି କଲ?
ଛଅ ଟା।
ହୁଁ। ତମ ସାଙ୍ଗ କତିକି ଦି ଟା ତିନିଟା କରିଦିଅ ଆଉ ମୋ କତିକି ଦି ତିନିଟା କରିଦିଅ ପଇସା ପଳେଇଆସିବ। ଚାରିଶ କେତେ ଟଙ୍କା। ଗୋଟେ ବର୍ଷ ରଚାର୍ଜ ହେଇଯିବ ଆଉ। ହିଅ। ହୁଁ।
ଆଜି ଆଜି ଦି ଜଣ କରିଛନ୍ତି ମୁଁ ତାଙ୍କର ନାଁ ଦେଇ ଦେବି ତମେ ରେଜିଷ୍ଟର କରିଦବ ଆଉ। ନା ଆଉ ଫୋନ୍ ନମ୍ବର। ହ୍ୟାଲୋ। ମୁଁ କଇଲି ମୋର ଯୋଉ ସାଙ୍ଗ ଦିଟା ଆଜି କରିଚନ୍ତି ତାଙ୍କ- ତାଙ୍କ ନାଁ ଆଉ ଫୋନ ନମ୍ବର ଦିଏ ତମେ ରେଜିଷ୍ଟର କରିଦବ ଆଉ।
ହଉ ହଉ। ଯଉଁ ଖୋଲିଛନ୍ତି?
ସେଇ ଯୋଉ ପିଲା କରିନଥିଲା ସେବେଠୁ ତାର ଏବେ ପର୍ଯ୍ୟନ୍ତ ହେଇନି। ହଁ ସେ ଓପନ କରିଦେଇଛନ୍ତି।
ସେବେଠୁ ଏବେ ପର୍ଯ୍ୟନ୍ତ ମାନେ କଣ ହେଇନି କଲ ଆସିନି?
ଯୋଉ ସେଇ ଯୋଉ ନାଇଁ ନାଇଁ ତାର କଲ୍ ଆସିବା ବି ଆସି ଦେଖୁଥିଲା କିନ୍ତୁ ତାର କଲ୍ ଆସିବାକୁ ଆସିନି।
ଯିବ ଟାଇମ ଲାଗିବ ଆଉ ପେଣ୍ଡିଙ୍ଗ ହେଇକି ପଡିଛି ବହୁତ ପିଲା କରିଦେଲେଣି- ହ ହେଲା ହୁଁ।
ହେଇଯିବ ତୁ ରିଫ୍ରେସ ଆଉ ଦି ଦିନ ଯାଉ ରିଫ୍ରେସ କରିଦବ ହେଇଯିବ। ହୁଁ। ବେଳେ ଆଉ ଦି ଦିନ ଯାଉ ରିଫ୍ରେସ କରିଦବ ହେଇଯିବ।
ସେ ଆଜି ଦେଖୁଛନ୍ତି? ରିଫ୍ରେସ କରୁଥିଲା ଆଜି କିନ୍ତୁ ତାର ହେଇଗଲା ମତେ ସ୍କ୍ରିନ୍ ସେୟାର କରିଥିଲା କହିଲା ଟିକେ ଦେଖେ କାଳେ ହେଲାନି କି କଣ ତାକୁ ବି ମୁଁ ଆଜି- ରେଜେକ୍ଟ୍ ହେଇଚି।
ଓହୋ। ନାଇଁ ତାକୁ ଯେତେବେଳେ ଫୋନ କରିବ କହିବ ଅନଲାଇନ କି ଆସେ ଆଉ ନାଇଁ ଆଇଲେ କଲ୍ କରିବ ହେଲା।
ହଁ ନାଇଁ ମୁଁ ତାକୁ କହିଥିଲି ଅନଲାଇନ କୁ ଆସିବା ପାଇଁ କିନ୍ତୁ ତାର ନେଟୱର୍କ ରହିଲାନି ଆଉ
ହୁଁ ହୁଁ। ହଁ ଏଇଥିରେ ବା ଫୁଲ ନେଟୱର୍କ ଦରକାରେ।
ହୁଁ ଏଇ ବା
ନେଟୱର୍କ ନହେଲେ
ଶୁଭୁନି କଣ କହୁଛ ତମ ଭଏସ କିଛି କ୍ଲିୟର ହ୍ୟାଲୋ। ହ୍ୟାଲୋ ଭାଉଜ ତମ ଭଏସ କିଛି କ୍ଲିୟର ଶୁଭୁନି।